ହାଲୋ ଡାଲି ଫୁଟେଇ ଦିଅ।
କଣ କରୁଛନ୍ତି?
ରୋଷେଇ।
ଅହ ଆଜି ସକାଳୁ ରୋଷେଇ ଆରମ୍ଭ ହେଇସାରିଲାଣି।
ରୋଷେଇ ଆମର ସରିବ। ଆରମ୍ଭ ଆମର ଏଇ ନୁ ସରିଯିବ ଆଉ ଦି ମିନିଟ୍ ରେ। ଆଜି ଆରେ କା କାରଣ ଆମର ଭୋଜି ଭାତ ଅଛି ବେଶୀ ରୋଷେଇ ନାହିଁ। ଯୋଉ ସମ ତ ଅଲରେଡି ଅଧା ଲୋକ ଯାଇସାଇଲେଣି ଆଉ ଅଧା ଲୋକଙ୍କ ପାଇଁ ରୋଷେଇ ହଉଛି ଆଉ।
ଓହୋ ଆଜି ସଣ୍ଡେ କୁଆଡେ ପଳେଇଲେ ସବୁ?
ଏମତି ଅଛି ଏନଗେଜମେଣ୍ଟ ଜଣଙ୍କର ଆଜି ଯାଇଛନ୍ତି। ପରେ ତିନି ଜଣ ଚାରି ତିନି ଜଣ ଛୁଆ ଦି ଜଣ ଆଉ ଗୋଟେ ଗୋଟେ ହେଇକି ୟୋଗା କ୍ଲାସ ଅଛି ଯେ ସା ସାସୁ ଶାଶୂ
ଅହୋ।
ଆମେ ଯେତିକି ଆମର ବି ଗାଁ ରେ ଗୋଟେ ଭୋଜି ଅଛି ଆଉ। ଯଦି ବର୍ଷା ଛାଡିଲା ଆମେ ଯିବୁ।
ଅ ହଁ ଆଉ।
ଆଉ ତମେ କଣ କରୁଥିଲ?
ଆମର ଏ ନା ମା ଭଜା ହବ ଆଉ ପଖାଳ ଅଛି ଆଜି ମାଛ ଭଜା କୁ ପଖାଳ ଖାଇବେ ଆଉ।
ବର୍ଷା ହଉନି କି?
ହୁଁ ପଖାଳ ରା ଅଛି ନା ବହୁତ ପଖାଳ ବହୁତ ହେଇଯାଇଛି। ନା ସେରା ନଖା ଭାତ ରା କେତେ ନଷ୍ଟ କରିବୁ।
ନା ଠିକ କଥା ଟିକେ ଉଷୁମ କରିକି ଖାଇଦେଲେ ବି ଚଳିବ।
ହଁ ଆମର ସବୁ ପଖାଳ ବି ଖାଇଦେବେ ଦିନେ ଅଧେ ଖାଇଦିଅନ୍ତି ଆଉ।
ହୁଁ।
ଆଜି ତ ବର୍ଷା ସକାଳୁ ଆଜି ଅନ୍ଧାରିଆ ବେଳୁ ବର୍ଷା ହଉଛିତ ଏତେ
ହଁ ଏ ଆଜି ତ ସକାଳୁ କମିବାର ନାହିଁ ଆମର ବି ଏଠି। ଜୋରେ ହଉଛି କୁହନି ତଥାପି ଯାଇଛନ୍ତି ସେମାନେ ଭୁବନେଶ୍ଵର ପଳେଇ ଯାଇଛନ୍ତି ଆଉ ଜଣେ ପାଖାପାଖି ଯାଇଛନ୍ତି ଆଉ।
ହଁ ତମେ ବର୍ଷା ଛାଡିଲା ଯିବ ଆଉ।
ହଁ ଯଦି ଛାଡିଲା ଦେଖିବା ଆଉ କଣ ହଉଛି।
ହଁ।
ଆଉ କଣ ଖାଇଥିଲେ?
ସକାଳୁ ଆଜି ଉ ବାଇଗଣୀ କରାହେଇଥିଲା ପକୁଡି କରାହେଇଥିଲା। ଏ ମାନେ ଖାଇଛନ୍ତି ସବୁ ଆଉ ମୁଁ ବି ଖାଇଛି ମୋର ଚା ଟିକେ ପିଇଛି।
ମାନେ ଖାଲି ହେତିକି ଆଉ ମାନେ ରୁଟି ଫୁଟି ଖାଉନ ଗ୍ୟାସ ହବନି ତମର।
ଆଜି। ନା ଆଜି ରୁଟି କିଛି ଖାଇଲେନି ଆଜି ବର୍ଷା ପାଗ ପୁରା ଛଙ୍କା ଛଙ୍କି କରିବା ପାଇଁ ଖାଇଥେ କହିଲେ।
ହଁ ହଁ ଆମର ଏଇଟା ଖାଇଲେ ଓ ପ୍ ମାନେ ଇ ଇଭିନିଂ ରେ ଖାଇବେ। ଆଉ ନାଇଁ ଏଇ ସମୟରେ କିଛି ଖାଇବା ନାହିଁ ସବୁ ଚଲୋ।
ହୁଁ ହୁଁ। ମୋର ତ ଯଉ ଇଏ ହେଇଚି କଲ୍ ଯାଉନି ଆଉ ଯିଏତ୍ କଲ କରିବେ ଆଉ।
କଣ କହିଲ?
ମୋର ତିରିଶ ଟା ଇଏ ହେଇଗଲା ନା ଆଉ କଲ ଯାଉନି ମୋ ଆଡୁ।
ଓହୋ ନାଇଁ ମୋର ଆହୁରି ଅଛି। ମୁଁ ଟିକେ ଲେଟ୍ ରେ କରିଥିଲି ହେଇଥି ଯୋଗୁ ଆଉ।
ଆଉ ଛୁଆ ସବୁ ପଳେଇଚନ୍ତି ନା ନାଇଁ ସିଆଡେ।
ଛୁଆ ସେଇ ବଡ ପୁଅ କୁ ଆଉ ମୋ ଝିଆରି ସିଏ ବି ଦି ଜଣ ଯାକ ଏକା କ୍ଲାସ ମେଣ୍ଟେ। ଏକା ସାଥି ସେମାନେ ଦି ଜଣ ପଳେଇଚନ୍ତି ଭୁବନେଶ୍ୱର। ଏନଗେଜମେଣ୍ଟ୍ ମୋ ଜଣେ ଖୁଡି ଶାଶୁ ହେବେ ତାଙ୍କ ପୁଅ। ସେ ଯୋଉ ଏଇଠି ରହୁଛନ୍ତି ରହୁଥିଲେ ଆଗରୁ। ଯେ ଏବେ ତାଙ୍କ ତାଙ୍କ ସେ ଆକ୍ଚୁଆଲି ଚାକିରୀ କରିଚନ୍ତି ତ ଆଉ ତାଙ୍କ ହଜବେଣ୍ଡ ବି ଚାକ୍ ସେ ତାଙ୍କ ପୁଅ ହେଇଆଡେ ଉଁ ହିଆଡେ ମାଲେସିଆ ଆଡେ କୁଆଡେ ଅଛି ଚାକିରି ସିଏ ଆସୁଚନ୍ତି ତ ହେଇଆଡେ ହେଇଆଡେ କରୁଚନ୍ତି ଆଉ। ଝିଅ ବି ଲଣ୍ଡନରେ ଥିଲା ସେ ଯୋଉ ଚାକ୍ ଚାକିରି ବାକିରି ଛାଡି ଦେଇଚି। ପୁଅ ଯୋଉଠି ସେଇ ସେଇଠି ଚାକିରି ବାକିରି କରିବେ ଆଉ।
ହଁ
ଆମେ ଯିବୁ ଯଦି ବାହାଘର ବର୍ଷା କୁ ଆଉ ଏନଗେଜମେଣ୍ଟ କୁ କିଏ ଯାଉଚି। ମାନେ ଏତେ ମେ ମାନେ ଇଆଡେ ବି ଇଉମ୍ ଅସୁବିଧା ହବ ବୋଲି ବର୍ଷା ପାଗରେ ଗଲୁନି। ଯାହାହେଲେ ବାହାଘରକୁ ଯିବୁ ଆଉ।
ହଁ ବାହାଘରଟା ଆଉ ଯିବୁନି ନା ହୁଁ ହୁଁ
ହୁଁ ହୁଁ ହୁଁ ସେଇ ବର୍ଷା ପାଗରେ ନ କଲେ ଭଲ ବର୍ଷ ଏମିତି ବର୍ଷା ହଉଥୁବ। ଘରୁ ବାହାରିଲା ବେଳକୁ ବା ଅସୁବିଧା ହଉଛି।
ହଁ ଏଇଆ ତ ଲାଷ୍ଟ। ବାହାଘର ଅଛି ପା ଏଇ ଚଉଦ ତାରିଖ ପର୍ଯ୍ୟନ୍ତ ନା କଣ।
କରିପାରନ୍ତି ଡିସେମ୍ବର ଆଡକୁ ନହଲେ ମୁଁ ଜାଣିନି ତ କେବେ କରିବେ ବାହାଘର ଟା ଫିକ୍ସ ହେଇଚି। କି ହେଇନି ମୁଁ ଜାଣିନି ହେ ବିଷୟରେ।
କି ଏନଗେଜମେଣ୍ଟ କରିକି ରଖିଦେବେ ତାର ପଛରେ କରିବେ
ହଁ ହଁ ହଁ ଆଉ ଯୋଉ ଇଏ
ଏନେ ଏନେ ଯୋଉ ରିଙ୍ଗ ସେରିମନି ଟା କରିଦଉଚନ୍ତି ତାପରେ ରଖିଦଉଚନ୍ତି ପଛରେ ହେଇକି ଯୋଉ ଦିନ ବାହାଘର କରି ଲଗ୍ନ ଧରୁଚନ୍ତି ବାଘର କରୁଚନ୍ତି ଫୁଣି ଥରେ।
ନାଇଁ ଏମତି ରେ ହଉଚି କାରଣ ଯୋଉ ଭରସା ନାଇଁ ନା କିଏ କୋଉଠି ଆହୁରି ଦେଖିଦବ ଇଆଠୁ ଭଲ ମାନେ ହେଇଥିବ। ପୁଣି ହେଟା ପୁଣି କ୍ୟାନସେଲ ହବ ହେଇଥି ଯୋଗୁ ଆଜିିକାଲି କଣ କରିକି ରଖିଦେଇଥାଇ। ଯାହା ଆଉ ପୁଅ ବି ଜି ଆଉ କୁଆଡେ ଖୋଜିବେନି କି ଝିଅ ବି ଆଉ କୁଆଡେ ଖୋଜିବେନି।
ହଁ ଝିଅ କଣ ଚାକିରି କରିଥିଲା ବୋଧେ।
ଝିଅ ଲଣ୍ଡନ ରେ ଚାକିରି କରିଥିଲା କିନ୍ତୁ ତା ବାପାର କଣ ଅସୁବିଧା ବୋଲି ଅଉଁ ପୁରୀରେ ରହୁଥିଲେ। ତାଙ୍କର ଭୁବନେଶ୍ୱରରେ କଣ ସିପ୍ଟି ହେବେ ଅସୁବିଧା ହେଲା ବୋଲି। କିଛିନାଇ ଝିଅ ଯୋଉ ଆସିଲା ଆଉ ଗଲାନି ଆଉ ଚାକିରୀ ଛାଡିଦେଲା ଆଉ।
ଆଁ ହାମ୍।
କିଛି ଗୋଟେ ଅସୁବିଧା ହେଇଥିବ ବଡ କରିକି ଯୋଉଠି ପାଇଁ ସେ ଚାକିରି ବି ଛାଡିଦେଲା।
ହଁ ହୁଁ।
ଆଉ ଏଇ ସାନ ପୁଅ ମୋର ଯୋଉ ଏଇ ମୋ ଦାଦାସୁର ଜଣେ ଯୋଗ କ୍ଲାସ ଗୋଟେ କରୁଛନ୍ତି ଯେ ସେଇଥିର କଣ ଗୋଟେ ଆଜି ଅଛି ମିଟିଂ କି କଣ ମାନେ ଗୋଟେ ଫଙ୍କସନ ଟାଇପ ର ଅଛି ମୁଁ ତ ତୋ ଜାଣିନି ସେ ଯେ ମୋ ଦେଢଶୁର ନେଇକି ଯାଇଛନ୍ତି ମୋ ଶାଶୁ ଯାଇଛନ୍ତି। ଦାଦା ଖୁଡି। ଏମିତି ସବୁ ଯାଇଛନ୍ତି ଯେ ତ ସାନ ପୁଅଟି ଏକୁଟିଆ ରହିଯାଇଥିଲା -ଆଉ ସିଏ ଏ ଯୋ କାଳେ ବୋରିଂ ହବ ସେ ବି ଖୋଜିବ ଭାଇ କାଇ ଟିକେ ପରେ ମୁଁ ତାକୁ କହିଦେଇଛି ଟିଉସନ ଯାଇଛି ଭାଇ। ଜାଣିବ ଭୁବନେଶ୍ଵର ଯାଇଛି ବୋଲି ସିଏ ଆଉ ରଖେଇବ ବସେଇ ଦବନି ହୁଁ।
ଛୁଆ ତ ସେଇଆଉ ବଡ ଯୁଆଡେ ଯିବେ ଛୁଆ ସିଆଡେ ଯିବେ ତାଠୁ ସାନ ଯୋଉମାନେ ସେ ଆମେ ବି ଯିବୁ।
ତା ପାପା ବି ଯାଇଛନ୍ତି ନା ଜାଣିଲେ ତା ପାପା ସହିତ ସେ ଭାଇ ପଳେଇଛି ବୋଲି ଆଉ ରାଗିବନି। ତା ବାପାକୁ କହିଲା ମୁଁ ବି ଯିବି ତମ ସହିତ ତା ବାପା କହିଲେ କୁଆଡେ ଯିବୁ। ନା ମୁଁ ବି ତମ ସହିତ ତମେ ଯୁଆଡେ ଯାଉଛ ଯିବି। ହେ ଯାଇଚି ତାଙ୍କ ସହିତ ଆଉ ବୁଲାବୁଲି କରିକି ଆସିବ ଆଉ। ଗୋଟେ ସେ ଗୋଟେ ଦିଟା ବେଳେ ପଳେଇଆସିବେ ଏମାନେ ଭୁବନେଶ୍ୱର ଯୋଉମାନେ ଯାଇଛନ୍ତି ସେମାନଙ୍କୁ ଲେଟ ହବ ରାତି ହେଇଯିବ।
ହୁଁ
ମାନେ ଆସିବେ ଭାରି ଆଉ।
ଆଉ ଯାହାନେ ଆଜି ସଣ୍ଡେ ମାନେ ଛୁଆ କହିବେ ଆମ ବାପା ମା ସହିତ ବା ବାପ ମା ଜୁଆଡେ ଚାଲିଲେ ଆମେ ଯାଉ ବେଶୀ ବାପ ପଛରେ ତ ଗୋଡେଇବେ।
ହଁ ଏମାନେ ଟିକେ ଘରେ ମା ମାନେ ରହନ୍ତି ନା। ସେମାନଙ୍କ ଅପେକ୍ଷା ବାପାଙ୍କ ପ୍ରତି ବେଶୀ ତାଙ୍କର ଇଏ ଥାଏ। ଯୁଆଡେ ବାହାଜ ଗଲେ।
ହୁଁ
ଆଉ ତା ଯୋଉ ଆଜି ଆମର କଣ କହିଲ ଏଇ ଗାଁ ରେ ଜଣେ ମାନେ ଏମିତି ଇ ବନ୍ଧୁବାନ୍ଧବ ହେବେନି ଶୈସୂର୍ଯ୍ୟ ଯୋଉ କହନ୍ତି ଗାଁ ଗାଁ ରେ। ସିଏ ହେଇ ଟାଇପ ର ତାଙ୍କର ଶାଶୁ ମରିଯାଇଛନ୍ତି ତ ସିଏ ତ ମୋ ଶାଶୁ ଇଆଡେ ଗଲେ ମୋ ଶଶୁର ଇଆଡେ ଗଲେ ଆଉ କେହି ତ ନାହାନ୍ତି ପି ପୁଅ ମାନେ ବି କେହିନାହାନ୍ତି ଆଉ ଆମେ ଖାଲି ତିନି ଜଣ ଅଛୁ ତ ଆମେ ଯିବୁ ୟା ଡେ ଆଉ ତାଙ୍କ କତିକି ପୁଣି ବେବହାର ଦେଇକି ଲୁଗା ପଟା ଦେଇକି ଭୋଜି ଖାଇକି ଆସିବୁ ଆଉ ତାଙ୍କ କାମରେ ଆଉ। ଆଜି ତିିନି ପଟ ହଁ ହଁ। ହଁ ତିନି ଆଡେ ତିନି ଜଣ ତୁଲେଇବୁ ଆଉ।
ହଁ।
ଆଉ ଜଣେ ପୁତୁରା ଅଛି ସେ ଆମ ସହିତ ଯିବ ଆଉ।
ହୁଁ।
ଆଉ ତମର ଆଜି କଣ?
ଆମର ତ ଆଜି କିଛି ନା ଘରେ ବସିବୁ ଖାଲି ଯାହା କରିକି ଖାଇନୁ ଆଉ।
ହୁଁ ସମସ୍ତେ କାମରେ ଗଲେଣି ନା ଛୁଟି ଅଛି।
ଆଜି ଛୁଟି ଆଇଛୁ ଆମେ ତ ଘର ଭଡା ନେଇକି ବାହାରେ ରହୁଛୁ ନା। ଆଉ ସେ ଛୁଆ ତ ଆଜି ଛୁଟି ସ୍କୁଲ ଟୁଇଁସନ।
ଆ ଟିଉସନ ବି ସଣ୍ଡେ ଦିନ ଛୁଟି ହଉଛି।
ହଁ। ଛୁଟି ଦେଇଦଉଛନ୍ତି ଆଉ ୟଏ ତ ବର୍ଷା ହଉଛି ଆଉ ସେ କୁଆଡା ଆଜି ଯିବେ ଯଲେ ସେଦିନ ସେ କୁଆଡ଼େ ଆଜି ଯାଇନାହାନ୍ତି ଘରେ ଅଛନ୍ତି ଆଉ।
ଆମର କଣ କହିଲ ଟିକେ ପୁରୁଣା ଘର ତ ପୁରୁଣା ଘର କିନ୍ତୁ କଣ କହିଲ ଟାଇଲ୍ ଫାଇଲ ପକେଇ କି ମାନେ ସେମିତି ଜଣା ପଡୁନି କିନ୍ତୁ ଆଗୁରୁ ତିଆରି ହେଇଛି ମୋ ଶାଶୁ ଯେତେବେଳେ ନୂଆ ନୂଆ ବାହାଘରିକି ଆସିଥିଲେ ମାନେ ସେତେ ବେଳ କୁ ତୁ ଏ ତିଆରି ହେଇଥିଲା ତ ଏବେ ଯାଏ ଯେ ଡ୍ରେନ ଟା ଟିକେ ଭିତର ପଟେ ଆମର ଘର ଭିତରେ ହେଇଛି ତ ବର୍ଷା ହେଲା ମାନେ ଯୋଉ ଓ ଯଦି ଡ୍ରେନ ପଟେ କଣ ଗୋଟେ ବଲ୍ କି କଣ ପକେଇ ଦେଇଥିବେ ଛୁଆ ସିଏ ଜାମ ହେଇଯାଏ ଯେ କୁହନ୍ତୁନି ସେ ଯେତେ ବାଗେଇଲେ ବି ସେ ପୁଣି ବର୍ଷା ହେଲା ଦିନଠୁ ଆମର ଏଇ ଘର ପଟେ ପାଣି ବହୁଛ ବହୁନି ଡ୍ରେନ ପାଣି ଚା ଛତ ଉପରେ ପାଣି ପଡୁଛେ ଛାତ ଉପରେ ପାଣି ଯୋଉ ପଡୁଛି ଗୋଟେ ଯୋଉ ମାନେ ଡ୍ରେନ ହେଇଛି। ଏଇଟା ରୋଷେଇ ଘର ଡ୍ରେନ୍ ହେଇଛି ସେଇଟା ହଉଛି ବାହାର ଡ୍ରେନ୍ ହେଇଛି ବା ବାଥରୁମ୍ ଡ୍ରେନ ହେଇଛି ତ ଗୋଟିଏ ହେଲା ବେଳକୁ ସେ କଣ ହେଇଛି। ନା ମାନେ ବାହାରି ପଡୁଛି ପାଣି ଟା ଯେତେବେଳେ ଓଭର ଫ୍ଲୋ ହଉଛି। ସେ ସିଧା ଯୋଉ ଯୋଉପଟେ କଣା ଅଛି ସେଇପଟେ ବାହାରିଲା ଆଉ କଣ। ତ ଘର ପଟେ ଆମର ଦିଟା କଣା ଅଛି ତାର ଡ୍ରେନ୍ ପାଇପରେ। ଏଇପଟେ ସବୁ ବୁଟୁ ବାଇ ବାହାରୁଛି ଆମେ ଡେଇ ଡେଇ ଡେଇ ଡେଇ ଚାଲୁଚି। ଭାଗ୍ୟ ଭଲ ରୋଷେଇ ଘରକୁ ଯାଉନି। ରୋଷେଇ ଘର ବାହାରୁ ଷ୍ଟାର୍ଟ ହଉଛି ବେସିନ ଠୁ ଷ୍ଟାର୍ଟ ହଉଛି ବାରଣ୍ଡଟା ହଉଛି ଆଉ।
ହଁ ପୁରୁଣା ଘର ଯାହା ହେନେ
ହଁ। ନାଇଁ ଆମ ନୂଆ ଘର କରିବା କଥା ଯେ ଶାଶୁ ଶଶୁର ଟିକେ ରାଜି ହଉନାହାନ୍ତି ନୂଆ ଘର କରିବା କରିହେବନି। ଯେ ଏଇ ଘର ବି ବହୁତ ଭଲ ଅଛି ଛୋଟିଆ ରୁମ ସିନା। ଯେହେତୁ ଟାଇଲ ଫାଇଲ ପକେଇ ଦେଇକି ସବୁ ବାଗେଇ ଦେଇଛନ୍ତି କାନ୍ଥ ବି। ମାନେ ଛଅ ସାତ ଫୁଟ ଲେଖେ ଟାଇଲ ପକା ହେଇଛି କାନ୍ଥରେ। ଆଉ କିଛି ଅସୁବିଧା ନାହିଁ। ଏଇ ଛୋଟିଆ ମୋଟିଆ ଅସୁବିଧା କେତେବେଳେ ଉଇ ଲାଗି ଯାଉଛି କୋଉ କାନ୍ଥରେ। କେତେବେଳେ ଡ୍ରେନରୁ ପାଣି ବହୁଛି ଛୋଟିଆ ଛୋଟିଆ ଅସୁବିଧା ହଉଛି ଆଉ।
ହଁ।
ହୁଁ ଆମ ରୁମ ଟା ବି ବହୁତ ଛୋଟ।
ହଁ।
ଖଟଟେ ପଡିଛି ଗଡେସ ଏତ ଆଲେନାଟେ ଏତିକିରେ ତଳେ ତଳେ ଖାଲି ଚାଲିବା ପାଇଁ ବାଟ ଅଛି।
ଅହୋ ଛୋଟ ରୁମ୍ ତ ସେଇଆ ଆଉ।
ହଁ ଦିଦିଟା ଛୁଆ ହେଲା ବେଳୁ ଟିକେ କଜେସନ ହଉଛି ତଥାପି ଚଳୁଛି ଆଉ। ଏତେ ଅ ସନାହିଁ ଯେ ନାଇଁ ହଁ ଏଟା ଏ କରିଦ ଏଟା ଏ କରିଦ ଏ ନାହିଁ ବୋଲି ଚାଲିଛି ଆଉ।
ହଁ!
ହଉ ଆଉ ରଖୁଚି ଆଉ କେତେବେଳେ କଥା ହବା।
ହଁ ହଁ!